ହେଲୋ ହଁ
ହଁ।
କଣ କ
ଖୁଡ଼ି ନମସ୍କାରେ
ହଁ ବୁଢ଼ୀଟେ ହେଇଥା।
ହଁ ରୋଷେଇ କରୁଛି ଏଇ ଚୁଲି ଏଇ ଲଗେଇଛି ପଦାରେ ତ ବସିଛି ଆଉ।
ହଁ ଭାତ ବସିଛି।
ହଁ।
ତରକାରୀ କଖାରୁ ରାଇ ଟା କରିଚି ଆଉ କଣ ଟିକେ କରିବା ଆଉ ଚଟପଟି ବାଲା ଆସିଥିଲା ଏଇନା ଆନିଚି କିଣିକି। ଆଉ ଖାଇବାକୁ ପୋଡାପୋଡି କଣ କରିଦେବି ଖାଇବେ ପଖାଳ।
ଓହୋ ଆଉ ଆଜି ଆଇଁଷ ଫାଇଁସ କିଛି ହବନି?
ଆଇଁଷ ଆଇଁଷ ଏ ଘରେ ନା ଆଜି ଆସନ୍ତୁ ତାଙ୍କର ଯଦି ମନ ହବ ରାତିକି ପଖାଳରେ ଆଇଁଷ କଣ ଖାଇବେ କହୁଥିଲେ ରାତି କିି ଭୋଜି ଅଛି ଆଉ ଆଇଁଷ ବୋଧେ ହବ କି ନାହିଁ। ହଁ।
ମୁଁ କହିନି ମାଛ ଭଜା
ନା ନା ଆଇଁଷ ଆଜି ହବନେଇଁ ସେ ତାଙ୍କର ଭୋଜି ଅଛି ରାତିରେ ଆଉ ଦିନରେ କଣ ଆଇଁଷ କରିବି।
ଓହୋ।
ସେ ତାଙ୍କର ସାଢ଼େ ଖାଇବେ ଯଦି ସକାଳୁ ମାଛ ବାଲା ଆସିକି ଯାଇ ସାଇଲେନି ଆଉ ମାଛ କୋଉଠୁ ଆସିବ।
ହଁ। ଖାଇଥିଲ କଣ ସକାଳୁ?
ହୁଁ। ମୁଁ କଣ ଖାଇଛି ଏ ଚା ତ ସବୁଦିନ ଖାଏ ଚା ରୁଟି ବିସ୍କୁଟ ଗାଣ୍ଠିଆ ଏମିତି ଖାଇଛି ଆଉ।
ଚା ଅଭ୍ୟାସ ନାହିଁ।
ତମେ କଣ ସବୁ ଖାଇଛ?
ମୋର ଚା ଅଭ୍ୟାସ ଜମା ନାହିଁ ମୁଁ ସକାଳୁ ଚା ଜମା ଖାଏନା। ଏ ବେଳେ ବେଳେ ଯଦି କେତେବେଳେ ଇଛା ହେଲେ ନା ଅଭ୍ୟାସ ନୁହଁ ଖାଏ। କିନ୍ତୁ ସେମିତି ଅଭ୍ୟାସ ନାହିଁ ଯେ ନହେଲେ ହବ
ଓହୋ ତ ଭଲ ଚା ଅଭ୍ୟାସ ନାଇଁ ଭଲ। ଓ ଆଉ କିଛି ଖର୍ଚ୍ଚ ନାଇଁ ଆଉ ଭଲ।
ଆଜି ସକାଳୁ ମୁଁ କିଛି ଆଉ ଖାଇନଥିଲି। ଆଉ ସକାଳୁ କିଛି ଖାଇନଥିଲି ଖାଇବି ପଖାଳ ଖାଇବି ଆଉ।
ଓହୋ।
ଝିଅ ଟା ଗାଧଉଛି ଝିଅ ଟା ଝିଅ ଟା ଗାଧୋଉଛି ଗାଧେଇ ସାରୁ ଏକାଟା ଜମା ଖାଇବା ପାଇଁ ଇଚ୍ଛା ହଉନି। ଏଇ ଖାଇଦେଇକି ବିଲକୁ ପଳେଇଲେ। ମୁଁ କହିଲି ଝିଅଟା ଗାଧେଇସାରୁ ଖାଇମି ତା ସାଙ୍ଗରେ ପଖ ଖାଳ ସାଙ୍ଗ ହେଇକି ଖାଇଲେ ଭଲ ଲାଗେ ହଁ।
ହୁଁ ଆମର ଆଜି ପୁଅ ଟା ଗଲା ନାଇଁ ସ୍କୁଲ ରାସନ ଚାଉଳ ଆଣିବା ପାଇଁ। ଏ ତା ବାପାଙ୍କର ହଉନି ଫିଙ୍ଗର ପ୍ରିଣ୍ଟ ତ। କହିଲେ ନଯାଉ ଯିବ। ଆଣିବ ଚାଉଳ।
ହଁ।
କେତେ କେଜି କେତେ କେଜି ମିଳେ?
କ-କଅଁ କଇଲ?
କେତେ କେଜି ମିଳେ?
ଆମର ଚାରି ଜଣ କୋଡିଏ କେଜି ଆସେ।
ଓହୋ ଏବେ କଣ ତିନି ମାସରେ ଦଉଛି?
ଗଲେ ଜଣା ପଡିବ କେତେ କଣ ଆସଛି ଆଉ।
ତମେ ଏଇନା କଣ କରୁଚ? ମୁଁ କିଛି ନାଇଁ ବସ୍ ଥିଲି ଆସି ଟିକେ ଆଉ ମମି ଘରେ।
ଓ।
ଖାଇବାକୁ ଦେ ଖାଇ-ଖାଇକି ଗଲେ ବିଲୁକୁ ଗଲେ ବାସନକୁସନ ମାଜିକି ଝିଅକୁ ବିଦା କଲି ସ୍କୁ କୁଲ୍ କୁ ତାକୁ ଖୋଇ ଦେଇକି ସିଏ ଗଲା। କାମ ସଇଲା ଆଉ ହେଇ ବସି ଟିକେ ଆଉ ଟିକେ ଗଲେ ସିଲେଇ କରିମି ଆଉ। ହୁଁ ସିଲେଇ ଟିକେ କରମି ସିଲେଇ କରିକି ଏ ତାପରେ ଖାଇନେଇଁ ଝିଅ ସାଙ୍ଗେ ଝିଅ ଗା ଧେଇକି ଆସିଲେ ତା ସାଙ୍ଗରେ ଖାଇବି ଖାଇକି ତାପରେ ଦେଖିଆ କଣ କରିବା ଆଉ?
ଓହୋ। ଓ ଶୋଇପଡିବ ଉଠିକି ଚାରଟା ବେଳକୁ ତମର ତ ରୋଷେଇ କର ଆଉ।
ପଖାଳ ଖାଇଲା ବେଳକୁ ତ ନିଦ ମାଡୁଚି କାଲି କାଲି ପଖାଳ ଖାଇକି ଶୋଇ ପଡିଥିଲି। ଏ ଡାକିଲେ ଆସିକି ସିଲେଇ କରିବା ପାଇଁ ଡାକିଲେ ଉଠିନୁ ଉଇଁକି ଯାଇକିଁ ସିଲେଇ କନି।
ମୁଁ ପା ଆଜି ସକାଳୁ ଶୋଇଚି କାମ ସାରଦେଇକି ମତେ ଏତେ ଜୋରସରେ ଥଣ୍ଡା ନାଗିଲା ଦେହଟା ଘୋଳା ବିିନ୍ଧା। ମୁଁ ଶୋଇପଇନି ସାଡେ ଆଟା ଯାକେ ସାଡେ ଆଟ ଟାରୁ ଉଠିକି ଯାଇକିଁ। ଏଇଆଁ କୁ କାମ କରିବାକୁ ମନହେଲା। ଏ ନଅଟାରେ ଚୁଲି ଲଗେଇନି।
ହୁଁ।
ପୁଣି ଘର ଚାଉଳ ରାନ୍ଧିନି ନେଇଁ ମୁଁ କଇନି ଏତେ ଲେଟ ହେଲାଣି ମତେ ତ ଭୋକ କରିବ ଦି ତିନି ଘଣ୍ଟା ବସିବ ଘର ଚାଉଳ ମୁ ବି ପି ଏଲ ଚାଉଳ ବସିଚି ଆ। ଏ ଫୁଟିଲାଣି ଗାଳି ଦେଇବେ ହଁ। ହୁଁ।
ହୁଁ। ଆମର ଆଜି ଉଁ କିଛି ଆଇଁଷ ଫାଇଁଷ କରିବେ ବୋଲି ଭାବୁଥିଲେ ଆଇଁଷ କିଛି କଣ କଉଚନ୍ତି ରାତିକି ଆଣିବେ। ଏ ଛେଳି ମାଂସ।
ହୁଁ।
ଆନିବ ବୋଲ ତ କଉ
ହଁ ତମର ତ ବୁଧୁବାରିଆ ହୁଏ ଆଉଁଷ ଚିକେନ ଖାଇବ। ମାଛ ଆ ଯାଏନା ମଟନ ଯା
ସେ ହଁ ବୁଢା ବୁଢି ଦି ଟା ଅଛନ୍ତି ସେ ଯାହାହେଲେ ଟିକେ ଖୋଳୁଚନ୍ତି ଆଇଁଷ ଟିକେ ଖୋଜୁଚନ୍ତି।
ଓହଁ ପୂର୍ଣ୍ଣମୀ କୋଉଦିନ ପଡିିବ କଇଲ?
ଝିଅ ଟା ବି ଖୋଜୁଥୁଲା କଇଲା ଆଣିବ ମଟ ଆଣିବ ମ ଟନ ଆଣିବ ଖାଇମି ଚରବି ଆଣିବ ତାର ଟିକେ
ରଜ ବେଳୁକୁ ମଟନ ହେଇଥିଲା ପୁଣି ଆଜି ମଟନ ନା।
ମୋ ରଜ ବେଳକୁ ମଟନ ଆସିଲା ସେ ରବିବାରେ ମୁଁ ଜମା ଖାଏନା। ଆଉ ଇଏ ବି ଖାଇ ନଥିଲେ। ହଁ ଝିଅ ବି ଖାଇ ନଥିଲା ଝିଅ ଖାଇଥିଲା ନା କଣ ଟିକେ କି ଖାଇ ନଥିଲା ନା କଣ ଆଉ ସେ ନେଇକି କଉ ଥିଲେ ଆଣିବ ବୋଲିକି ଆଉଁ ମୁଁ କଇଲି ହଉ ନେଇ ଆସିବ।
ଉଁ ହୁଁ ତମର ଏଇ ଯୋଉ ଖାସି ମାଂସ ଟା ତମ ଗାଁ ଆଡେ ମିଳେ ଭଲ ନା ଓହୋ।
ତ ନୁଅଁ ସେମିତିି ନୁଅଁ କିନ୍ତୁ ଟିକେ ରେଟ୍ ଇଏ ଟିକେ ଚିହ୍ନା ପରିଚୟ ବୋଲି ଟିକେ ରେଟ୍। କମ ଦିଏ ଆଉ ହୁଁ ଛଅଶହ ଟଙ୍କା ନେଖାଏ ନିଏ। ହଁ ଛଅ ଛଅଶହ ଟଙ୍କା ଲେଖା ଏଇ ଇଆଡେ ଏତିିକେ କିଣିଲେ ସାତଶହ ସାତହ ସାାତଶହ ଆଠାସ ଟଙ୍କା ନିଏ।
ସାତଶହ ଉପରେ।
ହଁ ରୋଷେଇ ମୁଁ କରିଦିଏ ଆଉ।
ଖାସି ମାଂସ ଟା
ଚ
କେମିତି କହିଲ ଖାଶୀ ମାଂସ କର ଆମର ତ ଭଲ ପାଆନ୍ତି ଆସେନି କରିବାକୁ ମୁଁ ସବୁ ବେଳେ। କୁ ଟିକେ ଆଣିବ ଖାଇବାକୁ ମୋ ପୁଅ କହିବ ନା ନା ନା ନା ସେଇା ତୁ ଘରକୁ ଆଣନା। ମୁଁ ଖାଇବିନି
ସେ ସବୁ ଆଇଁଷ ସମସ୍ତଙ୍କର ପସନ୍ଦ ନୁହଁ।
ହଁ ଆମର ସେ ଛୁଆ ଛୁଆ ବେଳୁ ଖାଇନି ନା ସେ ଜିନିଷ ଟାକୁ ଭଲ ପାନ୍ତି।
ହଁ। ତମକୁ ଭଲ ଲାଗେ ନା ଛେଳି ମାଂସ।
ମୁଁ ମୋର ସେ, ଏତେ ଭଲ ନୁହଁ ମୁଁ ଖଣ୍ଡେ ଖାଇପାରିବିିନି ମୋର ଖାଲି ମୁଣ୍ଡ ବିନ୍ଧି ବ ଯେ ବାସନା ଟା ପଶିଯିବ ମୁଁ। ନାକରେ ମୁ ଛୋଟ ବେଳୁ ମୁଁ ଖାଲି ଆଳୁ ଝୋଳ ଖାଇବି। ନା ନା ସେଟା କଣ ଗୋଟେ ବାସ୍ନାଟା ତ ପ ଦେହରେ ନାକରେ ଆଉ।
ହଁ ସେମତି ଜନକର ହଏ ଆୋ ସେଦିନ ଗୋଟେ ଜଣ ଆସିଥିଲା ଗୋଟେ ଝିଅ ଟେ ସେ ବି ସେମିତି କହୁଥିଲେ। କଲେ ମୁଁ ଖାଇଦେବି ମନ ଶାନ୍ତି କରେ ସେ ରାତି ହବ ମାନେ ଯେମିତି ମୁଣ୍ଡ ଖାଲି କଣ ହବ।
ମୋ ଝିଅ ବି ସୁଦ୍ଧା ସେ ଖାଏନି ସେରା କ୍ଷୀର ଦହି ଛେନା ସେ କିଛି। ଆ ସେମିତି। ନାଇଁ ନାଇ ଖସ ଖସ।
ଆ ବଣ ବୁଧା ଏବେ ଖାଲି ସାପ ଗୁଡା ଖାଲି ବୁଲୁଛନ୍ତି।
ସାପ ବୁଲୁଛନ୍ତି ହଁ ଏଇ ଯୋଉ। ହ ଖରା ହେଇଛି ବାହାର।
ମେଘ ମେଘ ହବ ବୋଲିକି ସାପ ବୁଲେନକି।
ହଉଛି ସେଇ ଦୁଇ ଚାରି ବର୍ଷ ସେଇଭଳିଆ ହବ। ଏ ଋତୁ ଟା ହେଇଛି ସେଇ ଭଳିଆ ପରିବର୍ତ୍ତନ।
ହଁ ଆ ପିଜୁଳି ଖାଇଲେ ଦେଖିକି ଖାଇବ ପୋକ ହେଇଯାଉଛି ପିଜୁଳିରେ।
ହଁ ପିଜୁଳି ଏ ମାସରେ ପୋକ ହେ ବର୍ଷା ଦିନ ହେଲେ ହେବେ ବା ପୋକ।
ହୁଁ ମୁଁ କାଲି ଗଲେ ଖାଉଥିଲି ଭୋକ ବାହାରିଲା
ଦେଖିକି ଖାଇବ ନା ପୋକଙ୍କୁ ଖାଇଦବ ଯଦି ପେଟରେ ବଢିବ ପୁଣି ପୋକ ବ
ଆଉ ପୁଅ କଣ କରହୁଛି
ପୁହ କଣ କରୁଛି
ହ୍ୟାଲୋ
ହଁଠ ମାନେ ପୁଅ କଣ କରୁଛି
ସେଇଟ ଏଇନା ଚଟମଟି ଖାଇଦେଲା ଖାଇକି ବାପାଙ୍କ ପାଖକୁ ଯାଇ ିବ ଯିବ ଆଉ ଆର ଗାଁ ରେ ତ ସେ ଯୋଉୟ ହଉଛି ରାସନ ଚାଉଳଟା ଆଉ ତାଙ୍କ ସାଙ୍ଗରେ ସେଇଆଡ ସେଇଆଡୁ ବଧେ ଯିବ ନା କଣ ଆଉ ଏଠି ନାହିଁ
ଓହୋ ଏବେ ଗୋଟେ ବେପାର କରିଦେଇଛି ଫିଙ୍ଗର ଫିଣ୍ଡି ଆଗେ ଯାଇକି ସେମିତି ଚାଉଳ କାଡେ ଦେଖିକି ଆଣୁଥିଲେ
କଣ କହିଲ
ମାନେ ଆଗେ ଚାଉଳ କଡ ସେମିତି ଯାଇି ଆଣିୁ ଏବେ ଗୋଟେ ଫଙ୍ଗ ଫିଣ୍ଡି
ହଁ ସେଇଟା ଭଲ ହେଲା ନା କିଏ ମ ଡି ଯାଉଥିଲା ଇଏ ହଉଥିଲା ଲୋକ ସରକାର ତା ପାଇଁ ଦେଇ ଦଉଥିଲେ ନା ଆ ସେଇଟା କରିଦେଇଛି ସୁବିଧାନା ଆଉ ଆଉ ବାରଯ୍ୟାପ୍ତ ହେଇପାରିବନି କିଛି।
ହକାର ସରକାର ପାଇଁ ସୁବିଧା ଯିଏ ଯାଉଛି ତା ପାଇଁ ଅସୁବିଧା ଆଉ।
ହଁ ଆଉ। ଉଁ ବେଶୀ ଦଲାରି ଖାଇଦଉଥିଲେ ନା। ହଁ
ଆଉ
ଆଉ କଣ କୁହ।
ଆମେ ଆଜି କଣ ରୋଷେଇ କିଆଣି ପୋଟଳ ଗୋଟା ଭଜା ହେଇଚି ସକାଳେ।
ହଁ ପଖାଳ ତ ପୁଟଳ ମସଲାଟା ବଢିଆ।
ହୁଁ ପଖାଳ ଗୋଟା ଗୋଟା ଭଜା ହେଇଛି ଆଉ ଆଉ ଗୋଟେ କଣ ହେଇଛି କଣ ଶୁଖୁଆ ହେଇଛି। ହୁଁ ମତେ ସେ ପଖାଳ ବଳି ଶୁଖୁଆ ଭଲ ହେଲା ତୋରଣି ଗୁରା ଗନ୍ଧାଏ।
ହୁଁ ବଛା ଦିନେ ଶୁଖୁଆ
ଗନ୍ଧାଏ ଟିକିଏ ଆଉ ରାଆବଲ ଶୁଖାଆ ବେସରା ହେଲେ ଲୁଣି ଶୁଖାଆ ବେସରା ହେଲେ ଚଳିବ।
ଓହୋ। ଜଣେ ଜଣେ ଶୁଖୁଆ ଭଲ ପାଆନ୍ତି ଖାଆନ୍ତି ପଖାଳରେ କଣ ଗରମରେ କଣ। ମୋର ସବୁ ଭଲ ମତେ ଲାଗେ। ଏବେ ମୋ ପୁଅ ହେଲା ପରେ ମୁଁ ଆଉ ସେ ଲୁଣି ଶୁଖୁଆକୁ ମୋ ଇଚ୍ଛା ହଉନି ଇଏ ଭାରି ଭଲ ପା ନ୍ତି ସବୁ ଶୁକଆ ଭାରି ଆଇଁଷ ପ୍ରିୟ। ଅ ମୁଁ ଏଇ ଶ୍ରାବଲ ପୋଡି ଦେଇକି ଟିକେ ଖାଉଛି ଆଉ ଚିଙ୍ଗୁଡିଟା। ମତେ ବି ଚାନ୍ଦି ଶୁଖୁଆ ବି ଭଲ ଲାଗେ ଖାଇବାକୁ କିନ୍ତୁ ମତେ ଏଇ ଯୋଉ ପୋଡିକି ଯୋଉ ନାଖରେ ଉଁ ତାକୁ ଛଡ଼େଇକି ଯୋଉ କାତି ମତେ ଯୋଉ ଗ୍ୟାସ ସେ ଗନ୍ଧ ହବ ମତେ ଭଲ ଲାଗୁନି ଆଉ।
ଆରେ ଚିଙ୍ଗୁଡି ଆଣିଥିଲା ଏଡିକି ଏଡିକି ହେଲା। କିଲେ କଣ କହନି କିହିଲା ପାଞ୍ଚଶହ ଟଙ୍କା ବଢିଆ କିନ୍ତୁ ଦେଖାଯାଉ ଥିଲା ଚିଙ୍ଗୁଡ଼ିଟା।
ସିଏ ଏଇନା ସେ ଜିନିଷ ଗୋଟେ ରଖ ରଖିବନି ଖାଇବନି ସେରା ଭଲ ନୁହଁ। ଟାଇମ ଆଉଟ।
ହଉ ଗୋଟେ ଫୋନ ଆସିଛି ରଖ ଟିକେ।